ହଁ। ହଁ ପ୍ରଣାମ କଣ କରୁଛନ୍ତି?
ଏଇ ଆସିଲି ପୋଖରୀଆଡେ ବୁଲିବାକୁ ଆଉ
ଆଉ କଣ ତମ ପୋଖରୀରେ କଈଁ ପଦ୍ମ ଫୁଟିଛି ନା କଣ
ହଁ କଇଁ ଫୁଟିଛି ପଦ୍ମ ପକା ହେଇଛି ମଞ୍ଜି
ହଁ ହଁ ହଁ। ଆରେ ଇଏ ପଦ୍ମ ଫୁଲର ନାଡରେ ବା ତରକାରୀ କରିକି ଖାଆନ୍ତି। ହଁ।
ହୁଁ।
ସେଡ ସେ ତରକାରୀ ରନ୍ଧା ଶିଖିଛ
ନାଇଁ କହୁନାହାନ୍ତି, କେମିତି ସିଖ୍ କରାହୁୁଏ, ମୁଁ ଆମ ପୋଖରୀରୁ ଆଣି କରିବି
ପଦ୍ମ ପୋଖରୀରୁୁ ସେ ଯୋଉ ଫୁଲ ସହିତ ନାଡ ସେ ନାଡ ପୁରା ମୂଳରୁ ଛିଡେଇ ଆଣିବ, ଛେଡେଇ ଆଣିକି ତା ଦେହରେ ଗୋଟେ ଯୋଉ ରଶି ଭଳିଆ ବାହାରିବ
ହଁ ଆଞା।
ବକଳ ସେଟା ଯେମିତି କଖାରୁ ଡଙ୍କ ଆଉ ସଜନା ଛୁଇଁରୁ ଯେମିତି ବାହାରେ ସେମିତି ତାକୁ ବାହାର କରିକି, ତାକୁ କାଟିଦବ ପିସ୍ ପିସ୍ କରିକି, କାଟିକି ତାକୁ ଟିକେ ପାଣି ରେ ଲୁଣ ହଳଦୀ ପକେଇକି, ସିଝେଇ ଦେଲେ ବି ଚଳିବ ନହେଲେ ତେଲ ହଳଦୀ ଲୁଣ ପକେଇକି ଭାଜି ଦବ, ଭାଜି ଦେଇକି କାଢି ଦେଇକି ଆଉ ତାଧେରେ ଆଳୁ, ଆଳୁ ସାରୁ ପକେଇକି, ତାକୁ ମସଲା କଷିକି ରାନ୍ଧିଦବ ଆଉ ଟିକେ ଟମାଟର ଟମାଟର ଟିକେ ଟମାଟର ଟିକେ ଦବ ନହେଲେ ଲେମ୍ବୁ ଚିପୁଡି ଦବ ନହେଲେ ଆମ୍ବୁ ଲଥିବ, ଯଦି ଆମ୍ବ ପ ଯଉ
ଆଉ ମୋ ଯୋଉ ଭଉଣୀ ମତେ ଏ ଆପଣ ଟିକେ କହିଲେ କାଞ୍ଚନ ଫୁଲର ତରକାରୀ ଯୋଉ ଖଟା ମିଠା ତରକାରୀ। କେମିତି ହୁଏ?
କାଞ୍ଚନ ଫୁଲକୁ ତୋଳିକି ପ୍ରଥମେ ଗଛରୁ ତୋଳିକି ଆଣିବ। ତୋଳିକି ଆଣିକି ତାକୁ ତାର ପାଖୁଡା ଗୁଡା ସବୁ ବାଛି ଦବ ପାଖୁଡା ଅଲଗା ରଖିବ ତା ଢେଣ୍ଟି ଗୁଡା ବାହାର କରିଦବା ଭେଣ୍ଟି ଗୁଡା ବାହାର କରି ଫିଙ୍ଗିଦବ ପକଦବ ଆଉ ଫୁଲ ଟାକୁ ଲଗେଇକି ପରିଷ୍କାର ପାଣିରେ ଧୋଇଦବା। ଧୋଇକି ତାକୁ ତେଲ ହଳଦୀ ଲୁଣ ଦେଇକି ଆଗେ ଭାଜି ଦବ ହାତି ଭାଜି ଦେଇକି କାଟିଦବ କାଟି ଦେଇକି ତା ଦେହରେ ପିଆଜ ରସୁଣ ଅଦା ଲଙ୍କା ଜିରା ବାକି ହବ ଟିକେ ଚିକେନ ମସଲା ହଉ ନହେଲେ ମଟନ ମସଲା ହଉ ଦେଇକି ତାକୁ ରାନ୍ଧି ମତି ଯେମତି ଚିକେନ ମଟନ ରାନ୍ଧନ୍ତି ସେମତି ରାନ୍ଧିବ କିନ୍ତୁ ଖଣ୍ଡେ ଆମ୍ବୁଲ ପକେଇବ ଆମ୍ବୁଲ ଟମାଟୋ ଗୋଟେ ପକେଇବା ପକେଇଲେ ତାର ଟେଷ୍ଟ ଟା ଭଲ ଅ
ଓହୋ ହୋ ହୋ।
ଆଉ, ଆଉ ତମ କୁଟୁ ଏ ଯୋଉ ତମର ଏ ବର୍ଷ ଛାଣରେ ଛତୁ ଫୁଟିନି ଛାଣ ଯୋଉ କୁଟା
ନାଇଁ ଫୁଟିଥିଲା ମା ଆଣିକି କରିଥିଲେ ସକାଳେ ଛତୁ ଭଜା କରିଥିଲେ।
ରାନ୍ଧିଥିଲେ?
ଆଜ୍ଞା
ଉଁ ହୁଁ ଆଉ କଣ? ବହୁତ ଫୁଟୁଚି ନା ଅପ ଡା
ହଁ ସେପରିକା ଆମ ଘର ପାଇଁ ହେଇଯାଉଚି। ଘର ଖାଦ୍ୟ ପା
ଆ ଓଁ ହଁ। ବାଡି ଛତୁ ଟା ଭଲ ଟେଷ୍ଟ ଲାଗେ। ତାକୁ ତୋଳିକି ଆଣି କି ପ୍ରଥମେ ଟିକେ ଏ ରାତିରେ ସେ ପୋକ ଫୋକ କି ଜୀବଜନ୍ତୁ କିଏ ଚଢ଼ି ଥିବେ ତାକୁ ଆରାମ ତୋଳିକି ସକାଳୁ ଆଣିକି ତାକୁ ଟିକେ ହଳଦୀ ପାଣି ରେ ବା ଛିଡେଇକି, ହଳଦୀ ପାଣି ରେ ପକେଇଦବ। ହଳଦୀ ପାଣି ରେ ପକେଇଦେଲେ ତାର ଜୀବାଣୁ ସବୁ ବିଶାକ୍ତ ଜିନିଷ ମ ନଷ୍ଟ ହେଇଯିବ।
ଆଜ୍ଞା ହଁ ଯେହେତୁ ସେ କୁଟା ଫୁଟାରେ ହଉଚି ସେଥିରେ ସାପ ଏଇ କୀଟ ପତଙ୍ଗ ଘରିକା ବସୁଥିବେ।
ହଁ ଆ ତାକୁ ତେଲ ହଳଦୀ ଲୁଣ ଦେଇକି ତାକୁ ଭାଜି ଦବା ଭାଜି ଦେଇକି କି ଭା କାଢ଼ିଦବ ତାପରେ ଯେମିତି ସେମିତି ମଟନ କି ଚିକେନ ଯେମତି ରାନ୍ଧୁଛ ପୁରା ସେମିତି ସିଷ୍ଟମରେ ରାନ୍ଧିବ ପାଣି ରହିବନି। ପାଣି ସେମିତି ମସଲା ବାଟିବ ସେମ ସେମ ରାନ୍ଧିବ ସେମତି। କିନ୍ତୁ ତମେ ଧର ଚିକେନ କି ମଟନ ରାନ୍ଧିଲା ବେଳେ ତା ଦେହରେ ପାଣି ଦଉଚ ଟିକେ ଝୋଳ ରହିବା ପାଇଁ କିନ୍ତୁ ଏଥିରେ ରହିବନି ଝୋଳ ରହିବନି ଖାଲି ନଟକଟ ହେବ। ଆଉ କରିକି ତା ଦେହରେ ଭଲକି ଟିକେ ମସ ସଲା ଫସଲା ଦେଇକି ଗରମ ମସଲା ଦେଇକି ରାନ୍ଧିଦବ ବଢିଆ ଟେଷ୍ଟ ହବ। ଖାଲି ଟିକେ ଡାଲି କରିଦେଲେ ବି ସେଟା ସେଟା ଯୋଉ ସୁଖୁ ଶୁଖିଆ ହେଇଥିବ ଲଗେଇକି ବି ଖାଇହବ। ଆଉ ଆଉ କଣ କହୁଥିଲି କି ଝିଅ ତମ ବାଡିଆଡେ ନାଇଁ ତୁଳସୀ ପତ୍ର କି
ହଁ ଆମର ଔଷଧୀୟ ପତ୍ର ଯେପରିକି ଅଛି ନିମପତ୍ର ଅଛି, ବେଲ ପତ୍ର ଅଛି ଆଉ ଉ ଦୟଣା ପନ୍ତ୍ର ଅଛି। ଦୟଣା ଗଛ, ତୁଳସୀ ଗଛ ଯୋଉ ଘିଁ କୁଆରୀ ଗଛ ଆଉ ଓ ଆଉ କଣ ଅଛି କି ଯୋଉ ହୁଁ ପାଣିରେ ଯୋଉ ପକେଇକି ପିଅନ୍ତିନି ପେଟ କାଟିଲେ ଜୁଆଣୀ ଗଛ ଅଛି।
ହଁ ଜୁଆଣି ପତ୍ର ତ ପେଟ ଟିକେ ପେଟ ଖରାପ ହେଲେ ସେ ପତ୍ର ରୁ ଦିଟା ଆଣିକି ଚୋବେଇକି ବି ପାଣି ପିଇଦେଲେ ବି ଯୋଉ ପେଟ ଦରଜ କମିଯାଏ ତାର ଗ୍ୟାସ୍ ପେଟ ଗ୍ୟାସ ହେଇଥିଲେ କମିଯାଏ। ପେଟର ଯେକୌଣସି ସମସ୍ୟା ହବ ଜୁଆଣି ପତ୍ର ଦିଟା ଆଣିକି ଧୋଇକି ତାକୁ ଭଲ ଭାବରେ
ଚୋବେଇକି ଖାଇକି ପାଣି ପିଇଦେଲେ ବି କମିଯିବ।
ହଉ।
ହଁ ଲୋ ମା ଆମର ଗାଈ ଅଛନ୍ତି। ଗାଈ ଚାରି ଛଅଟା ରଖି ଥିଲୁ ଆଠ ଦଶଟା ଗାଈ ରଖିଥିଲୁ। ଆଉ ଦେହ ଖରାପ ହେଲା
ଗୋଟେ ଗାଈ ମରିଗଲା ଆଉ ଗୋଟେ ଗାଈ କି କୁକୁର କାମୁଡିଗଲା ଯେ ବିଷ ଚଢ଼ିଗଲା ସିଏ ବି ପାଗଳ ହେଇକି ମରିଗଲା।
ହୁଁ ହୁଁ ଦୁଃଖିତ କଥା
ହ ଆରେ ନା ସେଇ ଗାଈ ଗାଈ ଗୋରୁ ଚାଷ ବାସ କରିକି ସେମିତି ଚଳୁଛୁ ଆଉ କଣ କରିବୁ। ଆଉ ତା ବାପାଙ୍କୁ ତ ଶୁଭେନା ଟିକେ ମୋ ସ୍ଵାମୀ ଯିଏ ତାଙ୍କୁ ଶୁଭେନା ସେ କାନକୁ ଜନ୍ମରୁ ଶୁଭେନା ଶ ଶହେ ପରସେଣ୍ଟ କହିିବି ପାରନ୍ତି ଦିନେ ସେମତି ଚାଷ ବାସ କରିକି ଗାଈ ଗୋରୁ ରଖିକି ଚଳି ଯାଉଚୁ ଆଉ କଣ କରିବୁ।
ଉଁ ହୁଁ। ଦୁଃଖୀ ରୋଗୀ ଘର ଆଉ।
ମା ଜୀବନରେ ସମସ୍ତଙ୍କର ଦୁଃଖ ଅଛି କଷ୍ଟ ଅଛି।
ଆଜ୍ଞା। ହଁ ଦୁଃଖର ସୁଖର ଚକ୍ର ଅଛି ଦୁଃଖ ପରେ ସୁଖ ଆସିବ ଚିନ୍ତା କର ନାହିଁ।
ଦୁଃଖକୁ କିଏ ଦେଖିଛି ଆଜି ଯାହା ଜୀବନରେ ଘଟି ଯାଉଛି ସେଇଟାକୁ ସମସ୍ତେ ହଁ ସେଇ ସମସ୍ୟା ତାକୁ ଆମେ କେମିତି ସମାଧାନ କରିକି ବା ଆଗକୁ ଯିବା ସେଇଟା ହିଁ ବଡ କଥା। ଆଉ ସେଇ ଗାଈ ଦୁଧ ଫୁଧ ଟିକେ ସିଝେଇ ଦିଏ ଗୋବର ଗଣ୍ଡାରେ ତାକୁ ଏଇ ଘିଅ ଟିକେ କରେ କି ଛେନା ଟିକ ଦହି ତାକୁ ଏ ନେଇକି ଆମ ଏ ପାଖ ଏ ବଜାରରେ ବିକିବାକି ଦେଇକି ପରିବା ପ୍ ର ସଉଦାପତ୍ର ନେଇ ଆସନ୍ତି ଆଉ ସେମିତି ଦୁଃଖ କ ଷ୍ଟେ ଚଳି ଯାଉଛୁ ଆଉ।
ଆଜ୍ଞା।
ହ ଆଉ ମା ତମ ବା ବାସଙ୍ଗ ପତ୍ର ଅଛି କିିଲ ଝିଅ?
ହଁ ବାସଙ୍ଗ ପତ୍ର ଅଛି।
ଏ ଦିଟେ ପତ୍ର ଦିଟା ଦେଇଥାନ୍ନ୍ତ ମତେ ହିସନ ଫୁଲିଆ ତ। ଆଉ ସେ କଣ? ସେ ଜଣ କହିଥିଲେ ସେ ପତ୍ରକୁ ଛେଚିକି ଯାଇ ରସ ପାଣି ପିଇଲେ ଟିକେ ଥଣ୍ଡା ଏସନଫୁଲିଆ ଟିକେ କମିବ ଆଉ ମୁଁ ଏଇ ପିଲା ଟିକେ ଥଣ୍ଡା ରୁ ଫେଲି ଫେଲି ହଉଛି
ହଉ ହଉ ମୁଁ ହଁ ମୁଁ ଭାଇ ଆସନ୍ତୁ ମୁଁ ଆପଣଙ୍କ ତା ହାତରେ ଆପଣଙ୍କ ପାଖକୁ ବାସଙ୍ଗ ପତ୍ର ପଠେଇ
ଆଉ ଆଉ ସବୁ କଣ? ହଁ ପତ୍ର ଅଛି। ଯୋଉ ସିଙ୍ଗଡାହାର ପତ୍ର ତମ ବାଡିରେ ନାହିଁ ସିଙ୍ଗଡାହାର ପତ୍ର? ହଁ ମୁଁ ଜଣଙ୍କୁ କହିଥିଲି ଯେ ଦିଟା ଦବା ପାଇଁ ଜ୍ଵର ଟା ଚାରି ପାଞ୍ଚ ଦିନ ହେଲାଣି। ହଉଛି ଆଉ ଦେହ ଟା ଟିକେ ଭଲ ଲାଗୁନି ମୁଁ କହିଲି ସିଙ୍ଗଡାହର ପତ୍ର ଦିଟା ଖୋଜୁଥିଲି ଯେ ଜଣଙ୍କୁ କହିଥିଲି ସେଏ କହିଲା ଆଉ କଣ ପଠେଇବ କାହାକୁ ମୁଁ ଦେବି। ଆ ମା ସେ ଦହ ଜର ମୋ ଦେହ ଭଲ ଲାଗୁନି ମୁଁ କାହାକୁ ଆଉ ପଠେଇବି। ମୁଁ ଆଉ କାହାକୁ ପଠେଇ ନାହି ସେ ଦିଟା ପତ୍ର ପଠେଇବେ ବୋଲି ଦେଲେନି। ଆଉ ଯଦି ବାସଙ୍ଗ ପ ପତ୍ର ଦବ ତା ଦେହରେ ଦିଟା ଏଇ ଯୋଉ ସିଙ୍ଗଡା ହାର ପତ୍ର ଦିଟା ଦବ। ସେ ସିଙ୍ଗଡା ହର ପତ୍ର ଟିକେ ଛେଚିକି ତା ଦେହରେ ଗୋଲମରିଚ ମହୁ ଟିକେ ମିଶେଇକି ପିଇବି ଜର ଟା କମେ ସେଥିରେ ହ
ଆ
ହ୍ୟାଲୋ। କଣ କଟିଗଲାବେ? କ
ଆ
ଓ
ଆ ଆ